ହାଲୋ ହଁ ହ୍ୟାଲୋ।
ହଁ କଣ କରୁଛନ୍ତି ଆପଣ?
କଣ କରୁଚି ଏ ପାର୍କ ଯାଇଥିନି ବୁଲି ବାଲିକି ଆସି ଯୋଉ ଚାଲିକି ବୁଲିକି ସାଙ୍ଗସାଥି ଦେଖା ସାକ୍ଷାତ କରିକି ଏବେ ଆସିଲି ଆଉ। ଆପଣ ଫୋନ କଲେ ଉଠେଇଲି ଆଉ ଆଉ ପାର୍କ ଟିକେ ଥଣ୍ଡା ପଡିଥିଲା। ଠିନି ଚାଲିନି ସାଙ୍ଗସାଥି ସାଙ୍ଗରେ ଦେଖା ହେଲା କଥାବାର୍ତ୍ତା ଭଲ ମନ୍ଦ। ମୋ ଜଣେ ଏଇଠି ଯୁଦ୍ଧ ର ମ୍ୟାଡାମ ହ ଜଣେ ଯୁଦ୍ଧ କରୁଥିଲେ ତାଙ୍କ ସ୍ଵାମୀ ମରି ଯାଇଚନ୍ତି ଆଜି ସେ ପଢିଥିଲା। ଭାରି ମନ ଦୁଃଖ ହେଲା ମନ ମିଜାଜ ଭଲ ଲାଗିଲାନି ଶୁଣିକି ଆସ ଶୂନ୍ୟ ଆଉ କିଏ ଆଉ ଏଇଭଳିଆ କଥା ଆଉ।
ହଁ ମୁଁ ବି ଏଇ ଗୋଟେ ଟିଉସନ ଥିଲା ସାରିକି ଆସିଲି ଏଇଠି ବସିକି ବସିଥିଲି ଛାତ ଉପରକୁ ଟିକେ ଯାଇଥିଲି। ଛାତ ଉପରେ ପବନ ଟିକେ ଖାଇକି ଆସିଲି ଆଉ।
ହୁଁ କ ସେଇ ସେ ମ୍ୟାଡ଼ାମ ଙ୍କ ସ୍ଵାମୀ ମରିଯାଇ ଚନ୍ତି ଗାଁକୁ ପଳେଇଲେ ତାଙ୍କ ବାପା ଅ ଅଛନ୍ତି ମା ଅଛନ୍ତି ପୁଅ ଚାଲିଗଲେ ସେଇ କଥା ପଡିଥିଲା କେତେ ଦୁଃଖର କଥା ତାଙ୍କ ଝିଅ ଚା ଚାକିରି କରିଚି ବର୍ଷେ ହେଇଚି ବହୁତ ଖୁସି ହଉଥିଲେ ଦେଖିଲା ବେଳକୁ ଝିଅ ରୋଜଗାର ଚଳି ପାରିଲେନି ପଳେଇଲେ ବହୁତ୍ ଶୀଘ୍ର ମା ସେ ଏକୁଟିଆ କଣ କରିବ ସେଇ ଚିନ୍ତା ତାଙ୍କର ଆମେ ସବୁ କଥାବାର୍ତ୍ତା ହଉଥିନୁ ଆଉ। ଗାଁ କୁ ଯାଇଚନ୍ତି କଣ ହ ଦେଖାଯାଉ କାମ ହଁ ଆଉ ରାତି ରୋଷେଇବାସ କଣ କରିବେ ନା
ଆଉ ରାତିରେ ହବ, ଭାତ ହବ। ଯୋଉ ପଖାଳ ବାବା ତ ନାହାନ୍ତି ବାବା ଯାଇଛନ୍ତି ରାୟପୁର ଅଜାଙ୍କୁ ନେଇକି। ଆଉ ଏବେ ଦିଦିର ମୋର ମାମା ର ଅଛୁ। ଆମେ ମାନେ ଭାତ, ଭାତ ଥିଲା ସଖାଳର ଡାଲି ଅଛି, ଭଜା ଅଛି। ମୁଁ ଖାଇଦେବି ତାପରେ ମାମା ଆସିଲେ ବୋଧେ ତରକାରୀ ପତ୍ର କଣ କରିବ ଆଉ।
ହୁଁ ହୁଁ। ହଁ ବା ରୋଷେଇ ରୁଟି ଫୁଟି ଆଉ ସନ୍ତୁ ସନ୍ତୁଳା ଆମର ବି ହବନ ଟିକେ ଚାଲି ଯାଇନି ତ ଆପଣ ଫୋନ କଲେ ମୁଁ ହଉ ଠିକ ଅଛି ଟିକେ କଥା ହେଇଯାଏ କରିବି ଆଉ।
ହଁ ଆ ଏବେ ତ ଯୋଉ ଏତେ ଜଲଦି ବି ଏତେ ଜଲଦି ତ କାହାର ଖାଉନାହାନ୍ତି ଆପଣଙ୍କ ବୋଧେ ଖାଇଲା ବେଳକୁ ଏଗାରଟା ସାଢେ ଦଶଟା ଏଗାରଟା ହେଇଯାଉଥିବ। ଆମର ବି ସେଇ ଆମର ବି ସେଇ ହେଇ ଦଶଟା ସାଢେ ଦଶଟା ଖାଇଲା ବେଳକୁ ନଅଟା ରେ ରୋଷେଇ କଲା ବେଳକୁ ହେଇଯାଇଥିବ ଆଉ।
ହଁ ସେ ନଅଟା ବେଳକୁ ବସେଇବି ଆଉ। ଟିକେ ଆଉ ଚା କରିକି ପିଇବି ଆଉ ସାନ ଝିଅ ଅଛି। କଣ ଯଦି ଖାଇବ ଖାଇବ ନହେଲେ ଚାହା କପ ଟିକେ ପିଇକି ମୁଁ ବାର ହାର ଟିକେ ଦେଖିବି। ଦେଖି ନଟା ବେଳକୁ ରୋଷେଇ କରିବୁ ଗାଧୁଆଉଳି ତରକାରୀ ଫକୀ ଥିଲା କରିବୁନି। ଅଛି ଖାଲି ବାଇଗଣ ଦିଇଟା ପୋଡିଦେବି। ଆଉ ଏଇଭଆ କ ରୋଷେଇ ଆଉ କଣ ଆଉ ଗାଧୁଆଳ ଯାହା ହେଇଥାଏ ଆମର। ଜଲମ ନଥାଏ ଗାଧୁଆ ତରକାରୀ ପତ୍ର ରହିଯାଏ ରାତିରେ, ରାତିରେ ଟିକେ ହାଲୁକା ଟିକେ ଆଉ। ଭାତ ନହେଲେ ରୋଟି ଏଇ ଖାଲି ଏପ୍ରକାର ଆଉ ହ ଏଭଳିଆ, ରୋଷେଇ ଟିକେ ଥଣ୍ଡା ପାଇଲେ ଆଉ, ରୁଟି ହବ ଆଉ ଭାତ ହବନି ଆଉ। ଆଉ ଗୋଟି ଟିକେ କଲା ବେଳକୁ କଷ୍ଟ ଏକୁଟିଆ ଦଳା ବେଲା, ବେଲିବି, ଦଳିବି, ବେଲିମି। ତାକୁ ନେଇକି ସେକିଦିଏ। ଏକୁଟିଆ ଭାରି ପରିଶ୍ରମ ହଉଛି ଟିକେ, ଯାହା ହଉ ଆଉ ରୁଟି ଖାଇବାକୁ ତ ପଡିବ ଆଉ। ଦ ପନ୍ଦରପଟ ହୁଏ ଆଉ।
ହ। ଆମର ବି ମୋ ମାମା ବାବା ମୁଁ ଭାତ ଖାଇଦବୁ ପଛେ ରାତି ରେ ମୋ ବଡ ଭଉଣୀ ଜମାରୁ ଭାତ ଖାଇବନି ଭାତ ହେଇଥିଲେ ସେ ଜମ ରାତିରେ ଖାଇବନି ଶୋଇପଡିବ। ସେଇ ଯୁଗୁରୁ ଆମର ସବୁବେଳେ ରୁଟି ହଉଛି। ତାପରେ ଆଜି ତ ଏବେ ଯୋଉ ଗରମ ହଉଛି ରୋଷେଇ ଘରେ ଗୋଟେ ମିନିଟ ଖଣ୍ଡ ରହିଗଲା ବେଳକୁ ପୁରା ଝାଳ। ଆଉ ଯୋଉ ଗରମରେ ରୋଷେଇ କରିବା ଟା ବହୁତ କଷ୍ଟ। ହେଇଯାଉଛି ସେଇ ଯୁଗରୁ ଲେଟ ରେ କରିଲେ ଆମର ତ ଖାଇଲା ବେଳକୁ ସାଢେ ଦଶଟା ଏଗାରଟା ହେଇଯାଉଛି। ଲେଟରେ କରିକି ଖାଇବୁ ଆଉ।
ହୁଁ ହଁ ସେଇଆ ନୁହଁ କଣ ଆଉ ଟିକେ ବସ ଗରମ ହଉଛି ଟିକେ ଛାତ ଉପରେ ଏଠିକି ଏଠି ବସିକି ମୋବାଇଲ ଫୋବାଇଲ ଦେଖିକି ଟିକେ ଇଏ ହେଲେ ଯାଇକୀ ରୋଷେଇ କରିବା ଆଉ କଣ କରିବା ଆଉ। ରୋଷେଇ ସଞ୍ଚାଳରୁ ମୁକ୍ତି ପାଇବ ନା ଆଉ ଜୀବନ ସାରା ରୋଷେଇ। ପୁଅ ବୋଉ ଯାର ଥିବ ଆସିଲେ ବି ତା ସିଏ ବି ରୋଷେଇ ତାଙ୍କୁ କାମ କଟା ବଟା ନ କରିଦବୁ କହିବେ ହେ ବୁଢୀ କଲାନି ତାଙ୍କ ସାଙ୍ଗରେ ବି ବୋଉ ହବାକୁ ପଡିବ। ଆଉ ଜୀବନ ସାରା ହାତରେ ରୋଷେଇ ରହିବ ଆଉ କଣ ଛୁଆ ପିଲାଙ୍କୁ ନ ଧରିଲେ ଏ ରୋଷେଇ କରିପାରନି ଛୁଆଙ୍କୁ ଧଇଲନି? ଜଞ୍ଜାଳ ଆଉ କଣ କରିବ?
ହଁ ବା।
ଆଉ
ଆପଣ ଏବେ ସବୁ ଜଳଖିଆ ପତ୍ର ଖାଇ ପିଇ ସାରିଲାଣି?
ନା ଖାଇନି ଏବେକା ପାର୍କରୁ ଆସନି ଖଉଛି ଆଉ ଦିନି ଚା କଟିବେ ହେଇ ସାଇନେ ଚା କରିବି ଟିକେ ପିମି ତାପରେ ଯା ହଉଛି ହଉ। ରାତି ନ ପିଲେ ମୁଣ୍ଡ ଖରାପ ହେଇଯିବ ଅଭ୍ୟାସ ହେଇଗଲାଣି। ଗରମ ସକାଶେ ପିଉନି। କାଲି ଟିକେ ଥଣ୍ଡା ପଡିଛି ତ ଟିକେ କରିବି ଚା ନହେଲେ ସକାଳେ ଟିକେ ଡେଲି ଗାଧେଇ ଆସି ଚା ଟିକେ ପିଏ ତା ପରେ ଯୋଉ କାମ। ଖାଇବା ପିଇବା ଲେଟ୍ ହୁଏ ବା ଏଗାରଟା ବାରଟ ହେଇଯାଅ ତ ସେଇଥିପାଇଁ ଟିକେ ଚା ପିଏ।
ହଁ ଆମର ବି ଏଇ ମାମା ଆସିଲେ ଟିକେ ପକୁଡି କରିବ। ତାପରେ ପକୁଡି କରି ସାରିଲା ପରେ ପକୁଡି ତରକାରୀ ଯଦି କରିବ ଭଲ ନହେଲେ ପକୁଡି ଆଉ ମୁଢି ଖାଆନ୍ତି ଯୋଉ ସେମିତି କରିକି ଖାଇବୁ ଭଲ ଲାଗିବ ଆଉ ଆଜି ପାଗ ଟା ବି ପ ପକୁଡି କରିବାର ଦେଇଛି ଭଲ ଲାଗିବ ତାପରେ ପକୁଡି ସହିତ ଯୋଉ ନଳି ଆଉ ପାମ୍ପଡ଼ ଯଦି ଟିକେ ଛାଣିକି ଖାଇବୁ ଆଉ
ହୁଁ ହଉ। ଖାଇବା କଥା ବିି ଯାହାଲେ ଟିକେ ଖାଇଦେଲେ ଭଲ ଲାଗିବ ଆଉ ଯାହା ହେଇଥାଉ କରିକି ଖାଇବାକୁ ପଡିବ କରିବାକୁ ପଡିବ ଯାହା ଖାଅ। କରିବାକୁ ପଡିବ ଆଉ ହଁ। ଆମର ତ ଏଇଠି କଲେଜ ଛୁଆ ଦି ତିନିଟା ଅଛନ୍ତି କାଲି କ୍ରିକେଟ ଖେଳିବେ ବର୍ଷା ହେଇଥିଲା କାଲି ଖେଳି ନଥିଲେ ଆଜି ଖେଳିବେ ରାତି ଏଗାରଟା ଯାଏ ଖେଳିବେ। ଆଉ ଏଇ ସ୍କୁଲ ଖୋଲିଲାଣି।
ଏତେ ଖରା ଗରମରେ ସେ ଖେଳିବ କ୍ରିକେଟ ଅଛୁ ସେ ହୁଁ। ଆଉ ଏଇଠୁ ଦି ଦିନ ହେଲା ସ୍କୁଲ ଅ ଖୋଲିଲାଣି ବୋଲି ଆଉ ଖେଳ ଫେଳ ନାହିଁ ଜା ବର୍ଷା ହେଲା ସେ ପିଲା ଯିଏ ମେନ ଲିଡର ସିଏ ଟିଉସନ ଇସ୍କୁଲ ପଳଉଛି। ଆଉ ଆଉ ସବୁ ଆଉଚନ୍ତି ଡାକି ଡ଼ାକି ପଳଉଛନ୍ତି। ଶୁଣୁନାହାନ୍ତି ଯାହା, ଟିକେ କେଁକଟରୁ ଟିକେ ରକ୍ଷା, ତମ ମୁଣ୍ଡ ଖରାପ କରିଦେବେ ଯୋଉ ଫୁଲେଇ
ହଁ ଏବେ ତ ଯୋଉ ସ୍କୁଲ ସକାଳୁଆ ହେଇଯାଇଛି ସାଢେ ଛଅଟା ରୁ ସାଢେ ଦଶ ଟା ତାପରେ ଟ୍ୟୁସନ ତାଙ୍କର ପାଞ୍ଚଟା ରୁ ସାତେଟା। ଆଉ ଯେତିକି ରହିଲା ଖେଳିଲେ ନହେଲେ ପାଠ ପଢା କରି ସାରିକି ଯଦି ରାତିରେ ଖେଳିଲେ ତ ଭଲ କ ତାପରେ ଆଉ ଗୋଟେ ପିଲାଟେ ବି ଅଛି ପାଞ୍ଚଟାରୁ ସାତଟା ଟ୍ୟୁସନ ଯିବ ତାପରେ ଆସିକି ପାଠ ସାରିକି ନଅଟାରୁ ପୁରା ରାତି ଏଗାରଟା ଯାଏ ବ
ହୁଁ କ କ କଣ ହବ ଘରକବାଟେ ଆମର ବଲ ପକେଇବ। ଝରକା ବାଟେ ବଲ ଆସିବ ଆମ ଘର ଭିତରକୁୁ ଆଉ ଏଇବା ଛୋଟ ପିଲା ଆଉ କଣ କରିବି ଜଞ୍ଜାଳ କରୁଛନ୍ତି ଆଉ ଆସ ଆସୁଛନ୍ତି ଆଉ କଣ କରିବା ଆଉ। ମୋ କଥା ଶୁଭୁଛିଟି?
ହଁ ହଁ ଶୁଭୁଛି ଆପଣଙ୍କୁ ଶୁଭୁଛି?
ହଁ ହଁ।
ହଁ ଶୁୁ ଶୁବୁଲା ଟିକେ ହଁ ଆଉ
ଏଇତ ସବୁ ଯୋଉ ଏତେ ସବୁ କାମରେ ଟିକେ ଟିକେ ସମୟ ମିଳିଲେ ଫୋନ କରିଦଉଛି କଥା ହଉଛି ଆଉ। ତାପରେ ଆମର ଏଇଠି ସବୁ ପିଲା ଖେଳୁଛନ୍ତି ଯୋଉ ଗ୍ରିଲି କବାଟ ଝର ଟେକା ପଥର ସବୁ ପକେଇଦେବେ
ହୁଁ।
ଏଇ ପାର୍କ ଯାଇଥିଲୁ ବା ପିଲାମାନେ ଏଇ ଖେଳୁଛନ୍ତି। ପାର୍କର ବଲ ଭଗବରେ ବାଜିଲା ଆଳକୁ ପାଟି କରୁଛନ୍ତି ଆଜି ଟିକେ ପିଲା କମ ଅଛନ୍ତି ଆସିନାହାନ୍ତି ହୁଁ ନ ପଳେଇଛନ୍ତି ଆଉ ଟ୍ୟୁସନ ଯାଇଛନ୍ତି ଆସିନାହାତି ଟିକେ ଖେଳିବାକୁ ନହେଲେ କାଲି ରବିବାର ଅଛି ମୁଣ୍ଡ ଖରାପ କରିଦେବେ। ଆମେ ସେଇଠି ବସୁ ସେ ବଲ ପଡିବ ଅ ଉପରେ ବାଜେ ବଲ। ସିଏ ଆମ ସାଙ୍ଗ ଯିଏ ପାଟି କରନ୍ତି ତମେ ପିଲାମାନେ ଦୂରେ ଖେଲୁନ ଆଉ କୋଉଠି ଯାଉନ? ଆଉ ଖରା ଦିନରୁ ଛୁଟି ଅଛି ଆଉ କୋଉଠିକି ଯିବେ ଖେଳିବାକୁ। ସେ ସାଙ୍ଗ ଟିକେ ତାର ରାଉ ରୁ ହବ ତାର ଭଙ୍ଗା ଗୁଡା ତା ଦେହରେ ବାଜିଲେ ସେ ଭାରି ବିରକ୍ତ ହୁଏ। କୁକୁର ପିଠି ଉପରେ ଡାଙ୍ଗ ଆଜି ଗୋଟେ ବାଡେଇ ଯାଆନ୍ତୁ ଖାଲି କୁକୁର ଝାଡ଼ି ହଉଛନ୍ତି ସେ କହିଲା ଆଉ ଯାଉନାହାନ୍ତି ସେ ଥଣ୍ଡା ପଡୁଛନ୍ତି ତାଙ୍କ ପିଣ୍ଡାରେ ଟିକେ ଶୋଉଛନ୍ତି ହୁଁ ଝାଡୁ ହେଲେ ବହୁତ ବିରକ୍ତ ହଁ ଯଦି ବାହୁଙ୍ଗା ଭାଙ୍ଗିଦେଲା ପାର୍କ ରୁ ଆ ସେ କୁକୁରକୁ ବାଡେଇବି ଆଉ ଏ ଭଳିଆ ଆଉ ମୁଁ ଗଲାବେଳକୁ ସେ ବସିଥିଲା। ମୁଁ ଆଉ ଟିକେ ବସିକି ଯିବି ମୁଁ କହିଲି ଯା ମର ଘରେ ଜଞ୍ଜାଳ ଅଛି ଚା ଟିକେ କରିକିି ପିଇବି ଭାତ ରୋଷେଇ କରିବି କଣ ତରକାରୀ ପତର ଟିଏ ଦେଖିକି କରିବି ଟିକେ ତମେ ଯା ତ ମୁଁ ଯାଉଛି ତାଙ୍କର ପୁଅ ବୋଉର ଘର ରାନ୍ଧି ଦେବେ ଆମର ତ ନାଇଁ ଆମେ ତ ନିଜେ କରିବାକୁ ପଡିବ। ଆଉ କେତେ ସମୟ ବସିବ କି ସେଠି ଆଉ ତଳୁ ଯାଇ
ହଁ ଆମର ଏଠି ସବୁ ଗିଲ୍ କବାଟ ଛାତ ଉପରେ ସବୁ ବଲ୍ ପକେଇ ଦଉଛନ୍ତି ତାପରେ ଡାକୁଛନ୍ତି ବଲ୍ ଦିଅ ବଲ ଦିଅ ଏଇଠି ଏଇ ଥରେ ଜଣଙ୍କ ଦେହରେ ପୁରା ବା ହାଡ ବଲ ଟା ବାଜି ଯାଇଥିଲା ତାଙ୍କ ହାତ ପୁରା ଫୁଲି ଯାଇଥିଲା। ତାପରେ ତା ପରଠୁ ଦି ଦିନ ଖେଳିଲେନି ପୁଣି ଥରେ ଯୋଉ କଥା କୁ ସେଇ କଥା ଏବେ ଯୋଉ ସେ ବଲ ପିଟୁଛନ୍ତି ଜଣଙ୍କ ଝରକା ଭାଙ୍ଗି ଦେଇଥିଲେ ଆଉ ଜଣଙ୍କର ପୁରା କାଚ ଟ୍ରାକ୍ ପକେଇ ଦେଇଥିଲେ କାହାର ତାପରେ ଯୋଉ
ମା
କାର ଜଣଙ୍କର ଚେପା କରିଦେଇଥିଲେ ଯେତିକି ଗାଳି ଶୁଣୁଛନ୍ତି ସେମାନେ ମାନେ ତଥାପି ଖେଳୁଛନ୍ତି ଆଉ ଏବେ ତ ସବୁ ସ୍କୁଲ ଦଶଟାରୁ ଚାରିଟା ହେଇଗଲେ ଆଉ ସମୟ ବି ହବନି ଖେଳିବା ପାଇଁ। ତା ପରଠୁ ସବୁ ଯେ- ଯେତେବେଳେ ଯୋଉ ନ ଯାହା ଗୋଟିଏ ଦିନି ରବିବାରେ ସେତେବେଳେ ଯାହା ଖେଳିବେ ତା ପରେ ସବୁ ତା ତାଙ୍କର ପରୀକ୍ଷା ପ ପତ୍ର ଅଛି ହଉ ରଖୁଛି ଆଉ କେବେ କଥା ହବା।
ହୋଉ ରଖନ୍ତୁ।